ନମସ୍କାର ଆଉ ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି କୁହନ୍ତୁ? ମୁଁ ବି ଭଗବାନଙ୍କ ଦୟାରୁ ଭଲ ଅଛି। ଆପଣଙ୍କ ମୁଁ ବି ଆଶା କରୁଛି ଆପଣ ବି ଭଲ ଥାଆନ୍ତୁ। ଆଉ ଭଲ ଥିବା
ହଲୋ ଆଜ୍ଞା ହାଲୋ।
ହ୍ୟାଲୋ ଆଜ୍ଞା ଆପଣ କଣ କୁହନ୍ତୁ, ଆପଣଙ୍କ
ମୁଁ କହିଲି ମୁଁ ତ ଏବେ ଗାଁରେ ନାଇ ବାହାରେ ଅଛି। ଆଉ ତମେ ତ ଗାଁ ରେ ଅଛ, ଗାଁ ର କଣ ହାଲଚାଲ ଏଇନା ଅଛି? କେମିତି କନ? ମୁଁ ବହୁତ ବର୍ଷ ହେଲାଣି ତ ଗାଁକୁ ଯାଇନି। ଛୋଟ ବହୁତ କିଛି ମୋର
ମୋର
ଦଶମ ସରିବା ପରେ ମୁଁ ତ ଆସିକି ବାହାରେ
ଚାକିରି ବାକିରି କଲି। ଆପଣ ତ ଘରେ ଏଇନା ଅଛନ୍ତି। କଣ ଏଇନା ଗାଁ ର ହାଲଚାଲ କେମିତି କିଏ ଅଛନ୍ତି? କିଏ ବଞ୍ଚିଛନ୍ତି କିଏ ଗଲେନି? କଣ କରୁଚନ୍ତି ଆପଣ?
ଛି ଆପଣଙ୍କର ମନେ ଅଛି ଆମ ପୂର୍ବେ ଯେତେବେଳେ ଆମେ ତିନି ଜଣ ମିଶିକି ବିରିଆଡେ ଯାଉ ଛୋଟବେଳେ? କିଛି କୁହନ୍ତୁ, ତାହା ଆପଣଙ୍କ ଇଏ ବିଷୟରେ?
ଆଜ୍ଞା ଆପ ପ୍ରଥମେତ ଆମେ ଦୁଇ ଜଣ ସବୁବେଳେ ମୁଁ ଆଉ ମୁଁ ଯୋଉ ସାନ ଭାଇ ଜଣେ ଅଛନ୍ତି।
ଆଉ ଦୁଇ ଜଣ ବୁଲାବୁଲି କରୁ ଆ ଆଉ ଆପଣ ତ ଘରୁ ସେତେବେଳେ ବାହାରନ୍ତିନି।
ଆଜ୍ଞା ଆଜ୍ଞା ଆପଣଙ୍କର ମନେ ଅଛି ଆମର ଇଷ୍ଟ ଷ୍ଟ ଦେବୀଙ୍କର ପଡିଆ ପାଖରେ ସୁନ୍ଦର ପଡିଆରେ ଆମେ ଯେତେବେଳେ ଖେଳୁ ଆପଣଙ୍କ ମନେ ଅଛି?
ଆଜ୍ଞା।
ତ ଆମେ ଏମିତି ଦିନେ ଖେଳୁଥିଲୁ। ସେଇ କୋରୋନା ବିଷୟରେ ଆପଣ ଜଣା ଅଛି ଆମ ବଡ଼ବାପାଙ୍କ ପୁଅ ଜଣେ ଭାଇ ଥିଲେ। ତ ସିଏ ଆପଣଙ୍କ ଗୋଡ଼ଟିକୁ ଟାଣି ଦେଇଥିବା ହେତୁ ଆପଣଙ୍କୁ କିଛି ଅ ଘାତ ସୃଷ୍ଟି ହେଇଛି ଆପଣଙ୍କ ହ ସମ୍ମୁଖୀନ ଅଞ୍ଚଳ ନିମ୍ନମାନ ଅଞ୍ଚଳରେ
ଆ ଆପଣ ଟିକେ କଭର ଟିକେ ଗାଡି ଦିଅନ୍ତୁ କହିବ ମାନେ ଆପଣଙ୍କ ଭଏସ୍ ଠିକ ସେ ଆସୁନାହିଁ, ଆସୁନାହିଁ ନୁହେ ଆପଣଙ୍କ ଭୟସ ଟା ଟିକେ ଇକୋ ହଉଚି। ଆଜ୍ଞା ହାଲୋ।
ଆପଣଙ୍କର ମନେ ଅଛି ଆପଣଙ୍କ ନିମ୍ନମାନ
ହଁ ଶୁଣନ୍ତୁ ମୁଁ କହୁ ଶୁଣନ୍ତୁ ସେଦିନେ କଣ ହେଇଥିଲା ଶୁଣନ୍ତୁ ମୁଁ କହୁଚି ଶୁଣନ୍ତୁ। ସେଦିନ ମୁଁ ସକାଳୁ ଆ ଦାନ୍ତ ଘସି ଖାଇ ନାଇ ସକାଳୁ। ଖେଳିବା ପାଇଁ ଯାଏ, ସେ ସବୁବେଳେ ଖେଳିବାକୁ ଯାଏ ଆପଣ ଯାଇଥିଲେ ମଧ୍ୟ ମୋର ମନ ଅଛି ଆମେ ଖେଳିବାକୁ ଯାଉ। ଖେଳିବାକୁ ଯାଇଚେ ଆ
ଆପଣଙ୍କୁ କୁ କଣ କି କି ବେପାର ଆପଣଙ୍କୁ ଭଲ ଲାଗେ ଆପଣ କୁହନ୍ତୁ?
ଶୁଣନ୍ତୁ ମୁଁ କହିସାରେ ଏଇ କଥାଟା ଆଗେ, ଖେଳ ଚାଲିଲେ ମୁଁ ମଧ୍ୟ ସେଠି ଥିଲି ଖେଳ ଚାଲିଲା ଖେଳ ହଉଥିଲା ବଲ ଟିକୁ ପଛରେ ଜଣେ ମାରିଦେଲେ ବହୁତ ପଛକୁ ବଲ ଟି ପଡିଲା। ବଲ୍ ଟି ପଳେଇଲା ଯେତେବେଳେ ସି ମୁଁ ବସିଥିଲି ଗୋଟେ ରଡ ରେ ଦିଟା ରଡ ଏମ ଥିଲା ବସିଥିଲି ସେଇଠି। ଆଉ ସିଏ ଭାଇ ଜଣକ ମତେ ଟିକେ ଚିଡାଇଲେ। ଚିଡାଇଲେ ଯେତବେଳେ ମୁଁ ମଧ୍ଯ ତାଙ୍କୁ ଟିକେ ଚିଡେଇ ଦେଲି। ତାଙ୍କ ରାଗ ହେଲା ସି ମୋ ଗୋଡରୁ ଦୁଇଟିକୁ ଧରି ଟିକେ ତଳକୁ ଗୋଟେ ଦୁଇଟିକୁ ଧରି ଟିକେ ଟାଣିଦେଲେ। ଟାଣିଦେଲେ ମତେ ଟିକେ କଷ୍ଟ ଅନୁଭବ ହେଲା। ମୁଁ ତାଙ୍କୁ କହିଲି କି ଅ ମତେ କଷ୍ଟଙ୍କା ଦବ ବୋଲି ଛାଡ ଗୁଣଟା କୁ। ସେ ପାଇଁ ଗୋଡରେ ଆଉଥରେ ଟାଣିଲେ ଗୋଡରେ ଟାଣିବା ଦ୍ଵାରା ମୋର ଟିକେ ଖଣ୍ଡିଆ ହେଇଗଲା। ଖଣ୍ଡିଆ ହେଇଗଲା ତାପରେ ବହୁତ ତାଙ୍କ ଘରେ ଆମ ଘରେ ବହୁତ ପାଟି ଗଲେ। ସେଇ ଦିନ ଠାରୁ ବୋଧେ ଆଉ ବହୁତ ବର୍ଷର ବହୁତ ବର୍ଷ ଘରେ ଆଉ ବାହାରକୁ ବାହାରି ପାରିଲିନି ଖେଳି ପାରିଲିନି। କିଛି କରିପାରିଲିନି ଆଉ ସ୍କୁଲ ମଧ୍ୟ ଯାଇପାରିଲିନି। ଘରେ ବସି ରହି ଘରେ ବସି ରହିଲି ସବୁବେଳେ। ଆଜ୍ଞା ଆଜ୍ଞା ବହୁତ କ ସେ ନ ହେଇଚି ମୁଁ ସେ ଯନ୍ତ୍ର ସେ ଯନ୍ତ୍ର ଆପଣଙ୍କୁ କହିପାରିବିନି। ସେଇଠୁ ମଧ୍ୟ ଶୁଣନ୍ତୁ ସେଟା ଯେତେବେଳେ ଇଏ ହେଲା କିଛି ସମୟ ପରେ ଅନୁଭବ କାଲି କି ଯେତେବେଳେ ରକ୍ତ ବାହାରିଲା ମୁଁ ଅନୁଭବ କଲି କି
ଆପଣଙ୍କ ବାହାଘର ପରେ ଯଦି ଆପଣଙ୍କୁ କିଛି ସାହାର୍ଯ୍ୟ ଦରକାର ହେବ ମୋତେ ଡାକି କିବେ ମୁଁ ସାହାଯ୍ୟ କରିଦେବି।
ଆଜ୍ଞା ଭାଇ ମାନେ ଯେତେବେଳେ ଥିଲେ ସେଠି ସିଏ ଦେଖିଲେ କହିଲେ ଆଉ କଣ ହେଲା ବ୍ଲଡ଼ ଗୁର ତୋ ହେଲାଣି ସିଏ ମତେ ଧରିକି ସମସ୍ତେ ମୁଁ ପଳେଇ ଆସୁଥିଲି ସେ ସମସ୍ତେ ଧରି ମତେ ଘରକୁ ଆଣିଲେ। ଘରକୁ ଆଣିଲେ ଆଉ ଘରକୁ ଘରକୁ ଆଣିଲା ପରେ ଆଣିକି ତାପରେ ସମସ୍ତେ ମିଶି ମତେ ଯାନରେ ନେଇକି ଗଲେ ଆଉ। ଡାକ୍ତରଖାନା। ଡାକ୍ତରଖାନା ନେଇ ସେଠି ଦେଖିଲେ ମୋ ଟିକେ ଗୋଡ଼ ଟା ପୁରା କଟିକି ବ୍ଲଡ଼୍ ବାହାରିଥିଲା। ରକ୍ତ ବାହାରିଥିଲା ତାକୁ ସିଲେଇ କଲେ। ସିଲାଇ କଲା ପରେ ସିଏ ମଧ୍ୟ ବହୁତ
ଓ ସେଠି ବହୁତ ଯନ୍ତ୍ରଣା ହେଇଥିବା ଆ କିଛି ଆନାସ୍ତେଟିକ୍ ଔଷଧ ଔଷଧି ଦିଆଯାଇଥିଲା କି ଦିଆ ହେଇନଥିଲା?
ନାଇଁ ଆନାସ୍ତେଟିକ୍ ଔଷଧ ଦିଆ ହେଇ ନଥିଲା।
ଆପଣ କୋଉ ଜେଗାକୁ ଯାଇଥିଲେ ଏଇ ସର୍ଜରୀ କରିବା ପାଇଁ?
ଆଜ୍ଞା ମୁଁ ବର୍ଚନା ଯାଇଥିଲି ବର୍ଚନାରେ ମନା କଲେ ତାଙ୍କ ପାଖରେ କି
ଏ ଗାଁ ରେ ବହୁତ ବୁଲା କୁକୁର ହେଇଯିବା ହେତୁ ଆଙ୍କର ଏ ଯୋଉ ନଏଜ ପଲ୍ୟୁସନ ହୋଉଛି କାରଣ ଇଏ ଭୁ କା ବୁକି କରିଛନ୍ତି ଆପଣଙ୍କ ଆ ବିଷୟରେ କିଛି ରାୟେ କି ଇଏ
ଆଜ୍ଞା ମୁଁ କହୁ ଶୁଣନ୍ତୁ ଶୁଣନ୍ତୁ ଆମ ଘର ପରେ ମୁଁ ମଧ୍ୟ ତିନୋଟି କୁକୁର ରଖିଅଛି। ସିଏ ମଧ୍ୟ ବହୁତ ରାତିରେ କାଲି ରାତି କଥା କହୁଛି ଆପଣଙ୍କୁ ଶୁଣନ୍ତୁ ମୁଁ ଶୋଇଥିଲି ସିଏ ବହୁତ ଜୋର ଭୁକିଲା। ଭୁକିଲା ପରେ ମୋ ନିଦ୍ରା ଭାଙ୍ଗି ଭଙ୍ଗ ହେଲା ମୁଁ ଉଠିଲି ଦେଖିଲି କି କୁକୁର ଭୁକୁଚନ୍ତି। ମୁଁ କହିଲି ଭୁକୁଛନ୍ତି ତାପରେ ମୁଁ କହିଲି ଭୁକୁଛନ୍ତି ତାଙ୍କର କାହା ଦେଖିଛନ୍ତି ଭୁକୁଛନ୍ତି ଆମକୁ କିଛି ସେତେବେଳେ ଧ୍ୟାନ ଦେଲିଣିି ମୁଁ ଶୋଇ ପଡିଲି ଯେତେବେଳେ ଶୋଇ ପଡିଛି ତାପରେ ଯେହେତୁ ମୁଁ କୁକୁର ତିନୋଟି ରଖିଛି ଆଉ ଘର ପାଖରେ ସବୁ ପଡିଶା ଲୋକ କୋରାଉ ଆସିକି ମତେ କହିଲେ ରାତିରେ କହିଲେ ତୁ ତ ଶାନ୍ତିରେ ଶୋଇପଡୁଛୁ କିନ୍ତୁ ତୁ କୁକୁରର ରା ଭୁକୁଛନ୍ତି ଏଠି ଶୋଇ ଦୋଉନାହାନ୍ତି ମୁଁ ମଧ୍ୟ ରାଗି ରାଗି ରାଗିକି ଉଠିକି ଗଲି। ଯାଇକି ସେ କୁକୁର ଗୁଡିକୁ ଘୋଡାଇଲି ଘୋଡାଇଲା ପରେ ବି ସେ ମୋ କଥା ଶୁଣୁନାହାନ୍ତି।
ଆଚ୍ଛା ଆଉ ଆପଣଙ୍କର ଆପଣ ଉ ପର ରୋଡ଼ ରେ ଧନ୍ଦା ବିଷୟରେ କିଛି କୁହନ୍ତୁ ଧନ୍ଦାଟି କେମିତି ଚାଲିଚି?
ଆଜ୍ଞା ଉପର ରୋଡ଼ ଆପଣ ଯେଉଁ କହିଲେ ଉପର ରୋଡ଼ ଏଇଠୁ ଆମ ଘର ପାଖରୁ ବୟାଳିନାଇ ବୋଲି ହବ ମନ୍ଦିର ମହାବିନାୟକ ମନ୍ଦିର ମହାବିନା ମହାବିନା ହେ ଆପଣ ଶୁଣନ୍ତୁ ମୋ କଥା ଆପଣ ମୋ କଥା ଶୁଣନ୍ତୁ ମହାବିନାୟକ ମନ୍ଦିର ଅଛି ଆମ ଘର ତ ଆଉ ତିନି କିଲୋମିଟରରେ ସେଇ ଯିବା ରାସ୍ତାରେ ସେ ଉପର ରୋଡ ଟି ପଡେ ସେ ଉପର ରୋଡ ଟି କ'ଣ ମୁଁ ଯିବୁ ଯେତେବେଳେ କଲେଜ ଯାଉଥିଲି କୋଚିଙ୍ଗ ଯାଉଥିଲି ସେଇ ସମୟରେ ସେ ରାସ୍ତାରେ ଆତେ ବାଟେ ଯିବା ସମୟରେ ସେଇଠି ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ବିକ୍ରି କରାହୁଏ।
ଆଜ୍ଞା ହଁ, ଏ ନିଶା ଦ୍ରବ୍ୟ ବହୁତ ଛୁଆ ମାନଙ୍କୁ ନଷ୍ଟ କରିସାରିଲାଣି ବହୁତ ଏଟା ମାନେ ଏକ ଦୁର୍ଭାଗ୍ୟଜନକ କ ଥା ଆଉ ବହୁତ କ୍ଷତିପୂର୍ବକ ଜିନିଷ ଏଇଟା ଗୋଟେ କୁ କେମିତି ସରକାରକୁ କହି ବନ୍ଦ କରେଇବାକୁ ପଡ଼ିବ।
ଆଜ୍ଞା, ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେଠାରେ ବିକ୍ରି ହଉଥାଏ। ସକାଳୁ ବହୁତ ଲୋକ ସେଠି ଖୋଲାରେ ସେଠି ସମସ୍ତେ ସେଠୁ ପିଅନ୍ତି ସେଠି ସେ ନିଶା ଦ୍ରବ୍ୟ ଘରକୁ ନିଅନ୍ତି ଆଉ ମୁଁ ସେଟା ସବୁଦିନ ଯାଏ ମୁଁ ମୋ ଉପରେ ଖରାପ ପ୍ରଭାବ ମୋଠି ପଡିଛି ସେ
ଏଠାରୁ ଲିଭର୍ ଖରାପ ହୁଏ, ଆଉ ଏଠୁରୁ କିଛି ମଣିଷ ଅଙ୍କ ହାଲତ ବିଗିଡ଼ିଯାଏ ଆଉ କିଛି କିଛି ଏ କେସରେ ସେମାନେ ମରି ବି ଯାଆନ୍ତି, ଆଉ ଏଇଟା ବହୁତ ଖରାପ ଜିନିଷ କିନ୍ତୁ ମୁଁ ଜାଣି ପାରେ ନା କାହିଁ ଲୋକମାନେ ନିଅନ୍ତି, ଆପଣଙ୍କୁ ବି ଏଇଟା ଆଶ୍ଚର୍ଯ୍ୟ ଲାଗେ?
ଆପଣ ଜାଣିଥିବେ ନିକୋଟିନ୍ ବୋଲି ଜାଣିଥିବେ ତ ଯିଏ ଥରରେ ଅଭ୍ୟାସରେ ପଡିଲା
ଆପଣଙ୍କ ଆପଣଙ୍କ ଜ୍ଞାନକୁ ମୁଁ ଇଏ ଅନୁସନ୍ଧା ଆପଣ ଜ୍ଞାନକୁ ମୁଁ ରେସ୍ ଫେକ୍ଟ କରିଛି କିନ୍ତୁ ମଦ୍ୟରେ କି ମ ନିଶା ଦ୍ରବ୍ୟରେ ନିକୋଟିନ୍ ନଥାଏ, ନିକୋଟିନ୍ କେବଳ ଗଞ୍ଜେଇ କିମ୍ବା ତମ୍ଭା
ଆପଣ ଆପଣ ଆପଣ ଆପଣ ଏଗୁରା ନାଆ ଧର ନ୍ତୁନାହିଁ, ଏଥିରେ ନା ଧରିବା ଦ୍ଵାରା ବିଭିନ୍ନ ପ୍ରକାରର ଆକ୍ସେପ୍ଟ କରିବନି ରିଜେକ୍ଟ ହେଇଯିବ ଏଥିରେ ନାଁ ଭାଁ ଧର ହେଲା ଆ ଠିକ୍ ହଁ ସେଠୁ ମୁଁ ସେଠୁ ଦେଇ ଆଏ ଉପରକୁ। ଗଲା ଏତେ ବାଟରେ ମହାବିନାୟକ ମନ୍ଦିର ଗୋଟେ ପଡେ ବହୁତ ସୁନ୍ଦର ଜାଗା ବହୁତ ପ୍ରାକୃତିକ ଜାଗା ସେ ମନ୍ଦିର ମନ୍ଦିରରେ ସେଠି ଅ ଅଛନ୍ତି ମହାବିନାୟକ ଆ ଗ ଗ ଆଜ୍ଞା।
ଆଁ ବ ବନଦୁର୍ଗାଙ୍କ ମନ୍ଦିରର ସୌନ୍ଦର୍ଯ୍ୟ ବହୁତ ଅଲଗା। ଆଉ ବହୁତ ୟୁନିକ୍।
ଶୁଣନ୍ତୁ ଯିବା ସମୟରେ ସେଠୁ ଗୋଟେ ବହୁତ ସୁନ୍ଦର ଜାଗା ସେଟା ସେଠୁ ଉପରକୁ ପାହାଚ କିଛି ସବୁ ପାହାଚ ଚଢିକିଗଲେ ସେଠି ଅଛନ୍ତି ମନ୍ଦିର ମହାଦେବ ଅଛନ୍ତି, ଗଣେଶ ଅଛନ୍ତି। ଆଉ ଜଣେ ଅଛନ୍ତି ମୋର ମନେ କ'ଣ ଅଛନ୍ତି ସେ ତିନି ଜଣ ଅଛନ୍ତି, ଆପଣ ଆପଣ କୁହ
ହ ମା ମାତା ଚଣ୍ଡୀ, ହନୁମାନ ଏବଂ ବନଦୁର୍ଗା ଏହି ତିନୋଟି ଅଛନ୍ତି।
ଆଜ୍ଞା, ଉପରକୁ ସେଠୁ ଉପରକୁ ଗଲେ ବନଦୁର୍ଗା ଅଛନ୍ତି ସେଠି ବନଦୁର୍ଗା ବହୁତ ସୁନ୍ଦର ଜାଗା। ମାଙ୍କଡ଼ ମାନେ ସେଠି ତ ମାଙ୍କଡ ପ୍ରବଳ ମାଙ୍କଡ଼।
ଆଜ୍ଞା, ବହୁତ ବହୁତ ମାଙ୍କଡ଼ ହେଇଠି।
ଆଜ୍ଞା, ସେଇ ସମୟରେ ସେଇଠି କିଛି ଦୂରରେ ଅଛି ଚଣ୍ଡୀ ମନ୍ଦିର ସେଠି ମଧ୍ୟ ଚଣ୍ଡୀ ମା ଚଣ୍ଡୀ ଆଜ୍ଞା ଶୁଣା ଆ ସେଠି ମଧ୍ୟ ଚଣ୍ଡୀ ମା ଚଣ୍ଡୀ ବାସ କରନ୍ତି। ଆଁ ଆହୁରି ସେଇଠି ଆପଣ ଯଦି ଯିବାକୁ ଚାହିଁବେ ସେଇ କରେ ଯିବେ ଚଣ୍ଡୀ ମନ୍ଦିର ସେଇକାରେ ମହାବିନାୟକ ମନ୍ଦିର ରହୁଛି।
ହାଁ, ମୁଁ ବି ଭାବୁଛି ଏଇ ଏଇ ଏଇ ଏକ୍ଜାମର ରିଜଲ୍ଟ ବାହାରିବା ସି ୟୁ ଇ ଟି ଏକ୍ଜାମ ରିଜଲ୍ଟ ବାହାରିବା ପରେ ମୁଁ କୌଣସି ଯିକି ଛି ଜେଗା ବୁଲିବାକୁ ଚାହୁଁଛି ଆପଣ ଯଦି ମୋତେ ମୋ ସହିତ ଯିବାକୁ ଚାହିଁବେ ସମର୍ଥ ହେବେ ତ ଆମେ ଦୁଇ ଜଣ ମିଶି
ଚିନ୍ତ ଆପ ଆପଣ ଯଦି ଆପ୍ ଆପଣ ଯଦି ଶୁଣନ୍ତୁ ଆଜ୍ଞା ଆପଣ ଯଦି ଆପଣଙ୍କ ଜ୍ଞାନ ଟା ଆଣିବେ ଧାନ ଟା ଆଣିବେ ଆପଣଙ୍କର ଆପଣ ପଇସା ଖର୍ଚ୍ଚ କରିକି ଖାଇବା ପିଇବା ମୋର ବୁଝିବେ। ଆଉ ତାହେଲେ ଆପଣଙ୍କ ସାଙ୍ଗେ ଯିବି।
ଆଜ୍ଞା ପଚା ଆଜ୍ଞା ପଚାଶ ପ୍ର ପ୍ରତିଶତ ଆପଣଙ୍କର ପଚାଶ ପ୍ରତିଶତ ମୋର ଏ ମିଶିକି ଯିବା।
ଆଜ୍ଞା।
ଆଜ୍ଞା ଠିକ୍ ଅଛି ଆଉ କୁହନ୍ତୁ ଆମେ କୋଉ ମାସରେ ଯିବା? କେତେବେଳେ ଯିବା ଆଉ ଆପଣ କେତେବେଳେ ଏ ଫ୍ରି ରହିବେ ଫାଙ୍କା ରହିବେ।
ଆପଣ ତ ଏବେ କଇ ଦଉଚନ୍ତି ଯେତେବେଳେ ଯିବା ସମୟ ହବ ଆପଣ ରୋଲ ବାହାର କରିବେ କହିବେ ମୁଁ ଯାଇପାରିବିନି ବାବା ଗାଡି ନାଇଁ ଏଠିକି ଯାଇଚନ୍ତି ବାବା ସେଠିକି ଯାଇଚନ୍ତି ବାବା।
ତ ମ୍ୟାଚୋର୍ ହେଇଯାଇଛି ମୁଁ ମୋ ବୟସରୁ ପୂର୍ବ କଥା ମୁଁ ପୂର୍ବ ଭଳି ନୁହେଁ ମୁଁ ଏଥରକ କଥା ଦିଆଳିଆ କଥା ମୋର। ଆଉ ମୁଁ ମୋ କଥାରେ ରୁହେ ଏ ଦୃଢ଼ ରୁହେ ନିସ୍ ନି ତୁର ରୁହେ ତ ଆମେ ଯିବା ମିଶିକି ଯିବା ଆ ସମୟ କା ଟିବା ବୁଲିିବାଲି ଆସିବା ଆପଣ କୁହନ୍ତୁ ଆପଣ ସମର୍ଥ ନା ନାହିଁ?
ହଁ ମୁଁ ଯିବି ଆପଣଙ୍କ ସାଙ୍ଗରେ ଆପଣଙ୍କୁ ଯୋଉ କଇଲି ମୋ ମତ ବି ଆପଣ ଯଦି ମୋର ସମସ୍ତ ଖର୍ଚ୍ଚ ନିର୍ବାହ କରିବେ ଆଉ ଏବଂ ଆ ହଁ ଗାଡିଟେ ଆଣିବେ ତାହେଲେ ମୁଁ ଆପଣଙ୍କ ସାଙ୍ଗେ ଯିଆକୁ ରାଜି ଅଛି। ଆପଣ ଯଦି କହିବେ ଆପଣଙ୍କୁ ଦେଖେଇଦେକି ନେଇକି ଆପଣ ତ କେବେ ଯାଇନଥିବେ ଶୁଣନ୍ତୁ ଆଗେ ଆପଣ ତ କେବେ ଯାଇନଥିବେ? ଆପଣ ତ କେବେ ଯାଇନଥିବେ ଆପଣଙ୍କୁ ଚଣ୍ଡି ମନ୍ଦିର ନେଇ ଭଲସେ ବୁଲେଇ ଆଣିବି। ଆଉ ମହାବିନାୟକ ମନ୍ଦିର ବୁଲେଇ ଆଣିବି ମହାବିନାୟକ ଆପଣ ମୋ ସାଙ୍ଗେ ଯାଇଚନ୍ତି ଦୁଇଥର ନା।
ଆଜ୍ଞା ଆଜ୍ଞା ମୁଁ ଯାଇଚି ତ ଭଗବାନଙ୍କ ଆଉ ଆ ପଣ ତ ଏଇନା ବିଜି ଥିବେ ତ ଆପଣ ଆପଣ କାମ କରନ୍ତୁ। ଭଗବାନଙ୍କ ଦୟାରୁ ମୁଁ ଖୁସି ଥାଏ ଆପଣ ବି ଖୁସି ଥାନ୍ତୁ।
ହଉ ରହୁଛି ଆପଣ
ହଉ।